ହୁଁ। ହଁ ବସ ଲୋ ଝିଅ। ହଁ ଶୁଭୁଛି।
କଣ କରୁଛ?
ଏ କରିବି କଣ ଏ ବସିଛି। ଇଏ କରି ଆଉ ଦେଇଥିଲି ସେ ଯୋଉ ଡ୍ରାଇଭର କୁ ସେ ଆଣିଥିଲା ଏଇ ଗୁଲକୋଜ, ଡାଳିମ୍ବ ଆଉ ସେଇୟାକୁ ସବୁ ଥୋଉଥିଲି ଇଏକରିଥିଲି।
କୋଉ ଡ୍ରାଇଭର?
ସେଇ ପୁଅ ହେରିକା ଙ୍କୁ ତ ନେଇେକି ଯାଉନି ତ। ସେଇ ଡ୍ରାଇଭର।
ହଁ ହଁ।
ଏଥିରେ ଗୁଲକୋଜ ଝିଆ ନେଇି ଖାଇବାକୁ ବା ହଉଛି। ସେ ଇଏ କରିଥିଲି। ଅ ରାଇତା ଏଇଯୋଉ କଖାରୁ ବହୁତ ତେଉ ଡଙ୍କ ଆଦି କୁହନ୍ତି ତମ ଆଡ଼େ।
ମ
କଖାରୁ କୁ ଆମ ଆଡେ କଖାରୁ କୁହନ୍ତି। ତମ ଆଡେ ବୋଇତାଳୁ ଡଙ୍କ କୁହନ୍ତି।
ହୁଁ ଗଁଥର ଆଥର କୁହନି।
ମୁଁ କହିଲି ବୋଇତାଳୁ ଡଙ୍କ ରାଇତା। ଆଉ ଦହି ଥିଲା। ପୁଅକୁ ଦେଇଦେଲି ପକେଇ ଖାଇଦେଲା ଆଉ ଆଚାର ଲଗେଇକି ଖାଇଦେଲି ଆଉ।
ପୁଅ ଖାଇ
ଆଉ ତୁ କଣ ହଁ। ସିଏ ପା ସେ ଦହିଟା ଖଟା ହେଇ ତା ଦେହରେ ଚିନି ପକେଇଦେଲି। ପକେଇ ଦେଇେଇକରି ତାକୁ ଗୋଳେଇକରି ଭାତ ପକେଇଦେଲି ସେ ତାର ସେ ରାଇତାକୁ ଟିକେ ଟିକେ ଲଗେଇକି ଖାଇଲା। ଆଚାର ଲଗେଇକି ତାର ଦହି ତ ପଡିଛି ଖାଇଦେଲା ଆଉ।
ହୁଁ ହୁଁ।
ହ
କଣ ଗ୍ଲୁକୋଜ କହୁଥିଲା ଲେଖା ହେଇଛି।
ଏଇ ଗୁଲକୋଜ ର ଲେଖା ହେଇଛି ଆଉ ଗୋଟେ ଅଢେଇ ଶହଖିଆ ଗୁଲକୋଜ ଲେଖା ହେଇଥିଲା ତାକୁ ନ ଦେଇେଇକରି ଏଇ ଯୋଉ ଦୁଇ ଶହଖିଆ ପେଷ୍ଟ ଦେଇ ଦେଇଛି ଡାବର ପେଷ୍ଟ ଟେ।
ଗସରେ ଦ ପେସେ ପ୍ରାୟ
ଏଥିରେ କିନ୍ତୁ ଦେଇନି ପେଷ୍ଟ ଟ ଦେଇନି ଗୁଲକୋଜ ଲେଖିଛି ହେଲା ଶହେଦଶ ଟଙ୍କାର ଅଢେଇଶହ ଗୁଲକୋଜ ନା ଅଧ କିଲୋ ଏମତି କଣ ଲେଖିଛି ଅରେଞ୍ଜ ର। କିନ୍ତୁ ଦେଖିଲା ବେଳକୁ ମୁଁ ସେ ଆଣିଛନ୍ତି ଏ ଡାବର ପେଷ୍ଟ ଦୁଇଶହ ଗ୍ରାମ କିଆ।
ସେ ଦେଇ ଦେଇଥିବ ଆଉ।
ହୁଁ।
ପଖାଳ ଖାଉଛ ନା ନାଇଁ।
ନାେଲେ ପଖାଳ ଖାଇବ କେ କରିନ। ନ ତ ଇଏ ହବ କାଲି ଟିକେ ପଖାଡିଦେଲେ ଆଉ ଭାତ ରାନ୍ଧିବିନି ପ। ହଁ ଭ।
ହୁଁ।
ଆ ଯ ଭାତ ଟ ସେ ଭାତ ପଖାଳ କଲି କି ମୋର ଖାଲି ଅଣ୍ଡା ଆମଲେଟ କରିଦେବି ଅଛି ଆଉ ପଖାଳ ମୋର ଖାଇଦବୁ ଆଉ। ହ ଆଉ ଖାଇବାକୁ କଣ କରିଦୁ ହୁଁ ଯାଇଥିଲାଇଲା ବାର୍ତାାରେ ଆମେ ଏ ହଁ ଏଇ ଖୁଣା ଟିକେ ଡେରିରେ ଯାଉଛନ୍ତି ପାଞ୍ଚଟା ପଇଁଚାଳିଶ ରେ ଆଉ କିଛି ଦିନ ଗଲେ ପନ୍ଦର ଦିନି ମାସେ ଗଲେ ପୁଣି ହେଇଯିବ ସାଢେ ପାଞ୍ଚଟା ଆଉ। ନହେଲେ ଏଇପାଇ ଦିନ ଟା ବଡ ନା। ପୁରା ବାରଟା ରାଇଟି ବାରଟା। ଟାରେ। ଆଉ ଖାଇଆକୁ କଣ କଲ?
ଖାଇବାକୁ କରିଚି ବୋଉ ଭାତ ଗାଳି ଦେଇକି ଯାଇଥିଲା। ତାପରେ ମୁଁ ଗାଧେଇକି ଆସିକି କି ପଖାଳ ଟିକେ ଖାଇଦେଲି। ତାପରେ ଯୋଉ ବୋଉ କହିଥିଲା ଡାଲି ଟିକେ ବସେଇଦବାକୁ ଡାଲି ବସେଇଚି ଡାଲି କରିଦେଲି ଆଉ ପୋଟଳ ଭାଜି ଦେଲି ଆଉ।
ହୁଁ ଆଉ ବୋଉ ହେରିକା ଆସିନାହାଁନ୍ତି?
ନା ଆସିନାହାଁନ୍ତି ମେଡିକାଲ ଯାଇ ପର୍ଯ୍ୟନ୍ତ କାମ ସରିଲେ ଆସିବେ ଯଦି ଲୋକ ଥିବେ।
ଗୋପାଳି କିନ୍ତୁ କହୁଥିଲା ତ ସବୁ କାମ ନା ମଉସା ଆଜି ଫୋନ କାହିଁ କରିନାହାଁନ୍ତି କରିବେ କି କଣ ରାତିକି। କି ତାଙ୍କ ବାଲାନ୍ସ ସରିଯାଇଛି ସେଇଥି ନାଇଁ କରିନନାହାଁନ୍ତି ନହେଲେ ସେ ତ ସକାଳୁ କରିଥାନ୍ତେ ଦି ତିନିଥର।
ହଁ ହଁ।
ଏ ଯୋଉ କଲ କହୁଥିଲି ଏ ଯୋଉ ମାମ ଗଲା ନାଇଁ ତ ଏଠୁ ମୁଁ ନା ହା ରେ ନଡିିଆ ଦେଇଥାନ୍ତି, ସୋରିଷ ଦିଟା ଦେଇଥାନ୍ତି, ଉଁ ଇଲୋ ଯେମତି ଦେଖିଲି ସେ କହିଲା ମୁଁ ବସ ରେ ଯିବିନି ନି ଫ୍ଟ ମାଗିକି ପଳେଇବି ମୁଁ ଜାଣିଥିଲି ସେ ଅଟୋରେ ମିଳିଯିବ ପଳେଇ କିଏ ଜାଣିଥିଲା ଅଟୋ ତାଙ୍କୁ ମିଳିଯିବ ସେ ପଳେଇଯିବ ବୋଲି। ମୁଁ କହିଲି ଛୁଆଟା ଆଇଥିଲା ବ୍ୟାଗ୍ ରେ ନଡ଼ିଆ ନଡିଆ ବୋହିକିରି ନେବ ଇଏ କରିବ ଆଉ କାହାକୁ ଲିଫ୍ଟ ମାଗିବ କିଏ ଦଉଥିବେ ନ ଦଉଥିବ ବ୍ୟାଗ
ହୁଁ। ନା ସେ ଏବେ ଆସିକିି
ଉଁ
ହଁ କହୁନା।
ହେ ଜାରକାରେ ଥିଲା ମୁଁ ତାକୁ ଏଇଆ କହିଲି ମୁଁ କହିଲି କୁଆଡ଼େ ଯାଉଛୁ ଆଠଟା ବେଳେ କହିଲା ମୁଁ ଜାରକାରେ। ମୁଁ କହିଲି କେମିତି ଗଲ? ନା ଅଟୋରେ ପଳେଇଆଇଲୁ ମୁଁ କହିଲି ଆଉ ମୁଁ ଜାଣିଥିଲେ ତୁ ଅଟୋରେ ଯିବୁ ବୋଲି ମୁଁ ତୋତେ ଦେଇ ଦେଇଥାନ୍ତି ନଡ଼ିଆ ଇଏ ହେରିକା। ଉଁ କହିଲା ହଁ ଦେଇ ଦେଇଥିଲେ ହେଇଥାନ୍ତା ଆଉ ମୁଁ କିନ୍ତୁ ତାକୁ କହୁଥିଲି ମୁଁ ନଡ଼ିଆ ହେରିକା ନେଇକରି ଯିବୁ କି ଦେଇ ଘରକୁୁ? ସିଏ ଆଉ କିଛି କହିଲାନି। ତାପରେ ଯେମତି ତମ ମୁଁ କହିଲି ବସରେ ଗଲେ ନେବୁ। ଯେମିତି କହିଲା ନାଇଁ ମ ଲିଫ୍ଟ ମାଗି ପଳେଇବି ମୁଁ କଣ କଲି ନା ଆଉ ଦେଲିିନି। ଆଉ ସାନ ଟା କୁଆଡ଼େ ଯାଇଛି?
ଅ ହେଲା
ମୁଁ କହିଲି ବଣ୍ଟି କୁଆଡ଼େ ଯାଇଚି?
ବଣ୍ଟି ତାର ସକାଳୁ ଫୋନ୍ ଟିପୁଥିଲା ବସିକି। ତାପରେ ଖା ବୋଉ ହେରିକା ପଳେଇଲେ ଯେମତି ମତେ ଆସିକି କହୁଚି ମୁଁ ଗାଧେଇକି ଆସିଲି। ମତେ କହୁଚି ଆଉ ମୁଁ ଖାଇବାକୁ ମାଗୁଚି ମତେ ଦେଲାନି ପଳେଇଲା। ଆଉ ଦେମ। ତେ ଖାଇ ରଖ ଖାଇାଉ ଦେନି ଖାଇକି କଣ କହୁଥିଲା ପେଟ କାଟ। କଟୁଚ ପେଟ କାଟୁଚ ଶୋଇଥିଲା।
ହୁଁ।
ପେଟ କାଟୁଛି ପେଟ କାଟୁଛି ହେଇକି ଶୋଇଥିଲା ତାକୁ ଟିକେ ଯୋଉ କହିଲୁରଏସ୍ ପାଇଁ କହିଲା ବୋଉ କ ଫୋନ କରେ ମୁଁ। କୁଛି ମୁଁ କାି ବୋଉ କଣ କରିବ ବୋଉ ତ ମେଡିକାଲରେ ବୋଉ କ ଫୋନ କଲେ କଣ କରିବ। ପଳିବୁ ତା ପାଖକୁ ନା କଣ ସେଇଠୁ। କହିଲା ହଉ ଯୋଉ ମୁଗଲ ଆାର। ପାଣି ଟିକେ ପିଇଦେ ଭଲ ଲାଗିବ ଓ ଆର ଏସ୍ ପାଣି ତା ଦେହରେଇ। ରଉ ନାିବ ବୋଲି ଯୋଉ ମ। ନୁହେ ନା।
ହୁଁ ହୁଁ।
ସେ ଉୁଡାାମ ପିଉଛି ତ ସକାଳୁ। ଯଉ ତୁଲସୀ ମଛି।
ହଁ।
ସେଇଥିରୁ ଟିକେ ପକେଇ ଦଉଛି ମୁଁ ଅନ୍ୟ ତର ପକେଇକି ସେଇଆକୁ ପକେଇକି ପିଇକି। ଶୋଇଥିଲା ତା ପେଟ କାମୁନଥିଲା ଏଇ ପିଇ ଦେଇକି କିଛି ସମୟ ଶୋଇଲା ଆ। ଘଣ୍ଟ ଘଣ୍ଟ ଘଣ୍ଟ। ତାପରେ ତାକୁ ଭଲ ଲାଗିବ। ଯାଇ ଡାକିଲି ତାକୁ ଉଠିକି ଯାଇଥିଲା ଖାଇବାକୁ ମୁନା ଭାଇ ଘରକୁ।
ହୁଁ
ହୁଁ।
ଆଉ
ଆଉ ହୁଁ।
ତା ର ସାନଙ୍କୁ କାହିଁକି ପ୍ରଶ୍ନ କରୁଛି?
ଆତ୍ପର ଭାତୁ ମାଉସ କେବେ ଆସିବେ ଯାଇକି?
ମଉସା
ହୁଁ।
ମଉସା ଆସିବେ ଯାଇକରି ହଉଛି ଉଁ ଇଏ ବେଳେ ଏଇ ଜୁଲାଇ କେବେ ମ
ହୁଁ।
ହୁଁ।
ପୁଅ ପଖାଳ ଖାଇଲା ନା। ଗରମ ଖାଇଲା।
ଆମର ଖାଇଲା
ହ। ପଖାଳ ଦଉନ ତାକୁୁ।
ନା
ସକାଳୁ ଗାଧେଇକି ଯାଉଛି ନା ଆସିକି ଗାଧଉଛି?
ହଁ ହଁ। ଗାଧେଇକି ଯାଉଛି।
ହୁଁ। ହଁ ରାତିରେ ତା ତାକୁ ପଢ଼େଇ ଦଉଛ।
କଣ କହିଲୁ ଝିଅ?
ରାତିରେ ପଢଉଛ ତମେ ତାକୁ?
ହୁଁ ହୁଁ ହୁଁ। ହୁଁ। ହେ ମନ ମନ ମନୁଆ ମନ ମନ ନାହିଁ ତ ପଢୁ ନହିଁ ତ
ହୁଁ।
ଆଉ ମାମୁଁ ଫୋନ କରିଥିଲେ ଜିତୁ ମାମୁଁ।
ନା ମାମୁଁ ଆଉ ଫୋନ କରି ନାହିଁ ତ।
ଆଉ ମାଛ ଦେବି?
ହେଇଦିନ ଯୋଉଦିନ ଗଲାନି? ସେଇଦିନ ମ ଫୋନ କରିଥିଲି।
ଅ ହୋ।
ହୁଁ। ବୋଉ ହେରିକା ଏପନ୍ତ ଆସିନାହାନ୍ତି ଯଦି ତାଙ୍କ ଦାନ୍ତ ଦାନ୍ତକୁ ଓପାଟି ଦେଇଥିବା ସେ କଣ ଖାଇ ପିଇ ପାରିବନି। ଯାଇନି ପୁଣି ସକାଳୁ।
ହୁଁ ହୁଁ।
ଖାଲି ଚା ଟିକେ ପିଇଥିଲା ସେତିକି।
ଯଆ କେଇଟା ଏମିତି ହଲ ଥିଲା।
ତାର ତ ମଝିରେ ଯୋଉ ଓପାଡ଼ି ଥିଲା ପଟ ସାଇଟ୍ ଡାହାଣ ପଟ ସାଇଡ୍‌ ଓପାଡି ଦେଇଥିଲା ଓପର ଦାନ୍ତ। ଏବେ ବାପଟ ସାଇଟ୍ ବିନ୍ଧୁଚି ତଳ।
ଓହୋ ହୋ। ସେୟା କାଲୁ କହୁଥାଏ କାଲି ଆମେ ପାକୁଆ ହେଇଯିବୁ।
ହଁ ଦିଟା ଖଣ୍ଡର ଦାନ୍ତ ସେ ଉପାଡ଼ିଦବ ନା କଣ ଯା ଜଣା ପାଇଲାଣି ସେର ହଲୁ ଚି ତା ଦେହରେ ପୋକ ଖାଇକି ସେ ପୁରା ଇଏ ହେଇଯାଇଚି ପାଣି ପାଣି ପଷିକି ମାନେ କଣ କହିଲ ବିନ୍ଧୁଚି ତାର। ଖାଇବା ବାଜିଲା ଆଳୁକୁ ବି ଇଏ ହୋଉଛି।
ଖାଇ ପାରୁନଥିବ?
ହୁଁ।
ଆଇ ଇଏ ପାରୁଟି ହେରିକା କ୍ଷୀରରେ ବୁଡେଇ ବାଡେଇକି ଖାଇ ଖୁଇଦେବ ଇଏ କରିବ ଖୋ ଏଇ ଘ ତମେ ତିନି ଚାରିଦିନେ ଦିନେ ଖାଇବ।
ହୁଁ ହୁଁ
ହୁଁ